ହ୍ୟାଲୋ ମିନି ଭଲ ଅଛ।
ହଁ ଭଲ ଅଛି।
କଣ କରୁଛ।
ତୁମେ କେମିତି ଅଛ? ବସିଛି ଆଉ
ମୁଁ ଭଲ ଅଛି। ଆଉ
ଆଚ୍ଛା ଖରା ଛୁଟି କେମିତି କଟୁଛି।
ବହୁତ ଭଲ କଟୁଛି।
ଛା ଛୁଟିରେ କିଛି ଯୋଜନା କରୁଛ କି ନାହିଁ?
ହଁ କରିଛୁ ପରିବାର ସାଙ୍ଗମାନଙ୍କ ସହ ପିକନିକ୍ ଯିବାକୁ ଭାବୁଛୁ
ହୁଁ ଭଲ କ ଭଲ ଭାବନା ଭାବିଚ।
ତୁମେ ମଧ୍ୟ ଆସିବ ଆମ ସହିତ।
ନିଶ୍ଚୟ ଆସିବି ଡାକିଛ ଯେହେତୁ ଯିବିନି ନା
ଆମେ କେଉଁଠିକି ଯିବା କୁଆ?
ମାନେ ସେ ସୁନ୍ଦର ମନ୍ଦିର ହଉ କିମ୍ବା କୌଣସି ପାର୍କ ହଉ ଏମିତି ପ୍ରକୃତିର ସ୍ଥାନ ଯିବା ଯେଉଁ ଭଳିଆ କି ଏମିତି ମଜା ଲାଗିବ ଯୋଉଠି କି ଲାଗିବ ପିକ୍ନିନିକ୍ ଗଲା ଭଳିଆ ଯୋଉଠି ମଜା ମସ୍ତି ସବୁ କରିପାରୁ ତ ସେଭଳିଆ ଜାଗା ଦେଖିବା।
ସେଠାରେ ସମସ୍ତଙ୍କୁ ଭଲ ଲାଗେ ତ ମନ୍ଦିର ପାର୍କ। ଭଲ ଲାଗେ ସମସ୍ତଙ୍କୁ।
ହଁ ପିଲାମାନେ ମଧ୍ୟ ଖେଳିପାରିବେ ଯେଉଁମାନେ ଯେଉଁ ଛୋଟ ଛୋଟ ଛୁଆ ଆମ ସହିତ ବି ଯିବେ। ପରିବାର ସଅ। ସେମାନଙ୍କୁ ବି ଭଲ ଲାଗିବ ଫାଙ୍କା ଜାଗା ବୋହୁତି
ହଁ ଆମ ପରିବାର ମଧ୍ୟ ଆମ ସହିତ ଯିବେ।
ତାହେଲେ ଆହୁରି ମଜା ହେବ ଭଲ କଥା ତ ପରିବାର ଯିବେ।
ହଁ। ତମ ପରିବାରକୁ ବି କହିବ ଆମ ସହିତ ପିକ୍ନି ନିକ୍ ଯିବେ।
ହଁ ନିହାତି ଭାବରେ ଆସନ୍ତା ରବିବାର କେମିତି ହବ ଯିବା।
ଯିବା ଦିନେ ମଧ୍ୟ ଧ ଧୈର୍ଯ୍ୟ ରଖି।
ହଁ ରବିବାର ଦିନ ଯିବା।
ହାଲୋ। ଅହଂ।
ହଁ ରବିବାର ଦିନ ଯିବା।
ହଁ ଯିବା ଦିନ ଧାଯ୍ୟ କରିବା ଆଉ। ହାଲୋ ମୁଁ ଯିବା ଦିନେ ଯୋଥେ
କହିଲି। ରବିବାର ଦିନ ଯିବା ଆଉ ଭଲ ହବସ। କାଳେ ଶୀଘ୍ର ବାହାରିବା। ରଵିବାରେ ଅଛି।
ହଁ ଗରମ ବଢିବା ପୂର୍ବରୁ ପହଞ୍ଚିଯିବା ଆଉ।
ପହଂଚ ହୁଁ ଖାଦ୍ୟ ପାଇଁ କଣ ନେବା?
ପାଣି ବୋଟଲ ନେବା ଜରୁରୀ। ଆଉ କିଛି ପିଲାମାନଙ୍କ ପାଇଁ ଖାଦ୍ୟ ନେଇଯିବେ ଆଉ।
ହଁ ଯେ ପୁରି ତରକାରୀ ପୋଲାଉ, ଫଳ, ଥଣ୍ଡା ସବୁ ପାଣି ଫାଣି ସବୁ ନେଇଯିବା ଆଉ
ହୁଁମ୍।
ସେଠି ତ ସବୁ ଥିବ ବି ଆହୁରି ବହୁତୁ ଦିନିଷ ଥିବ ସେଠିକିଣି
ବିସ୍କ୍ୱିଟ୍। ହଁ ପିଲାମାନଙ୍କ ପାଇଁ ଚିପ୍ସ ବିସ୍କୁଟ୍ ନେଇଯିବା ପାଣି ବୋଟଲ।
ହୁଁ ଭଲ କଥା।
ଆମେ କିଛି ଖେଳ ନବା ଆଉ।
ହଁ ବ୍ୟାଡ଼ମିଣ୍ଟନ ନେବା ଆଉ ଫୁଟବଲ ନବା ଖେଳିବା ମଜା ଲେଗିବ ସେଠି।
ହଁ ଆଉ ଫଟୋ ଉଠେଇିଆ ପାଇଁ କ୍ୟାମେରା ତ ହ୍ନାଇଁ ମୋ ପାଖରେ।
ଆନ୍‌ଚ ସମେସେ ଉଁ ମିଳିମିଶି ଖେଳିବା ଆଉ ଫୋ ଫୋନରେ ଫଟୋ ଉଠେଇଦବା କଁ ଅଛି?
ଭଲକଥା।
ହୁଁ ପିକନିକ ରେ ଗୀତ ମଧ୍ୟ ବଜାଇବା ଗୀତ ନ ବାଜିଲେ କଁ ଭଲ ଲାଗିବ।
ଗୀତ ନ ଡେଲେ ପିକ୍‌ନିକ୍‌ ଭଲ ଲାଗିବନି।
ହଁ ନାଚ ବି ମଧ୍ୟ ହବ କରିବା ଟିକେ ନାଚ। ସମସ୍ତେ ତୁସି ହେବେ।
ହଁ ସେଟାତ ହତକତା ପିକନିକ୍‌ ଯିବୁ ମାନେ ମଜାମସ୍ତି ନ କଲେ କଁ ଲାଭ ଅଛି?
ହୁଁ। ଉଁ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ନା ଆଉ ଯିବା ଯେହେତୁ ବୁହ୍ଲାବୁଲି ମଜାମସ୍ତି କରିବା।
ଗଛତଳେ ବସି ଆରାମ କରିବା।
ହଁ ଥଣ୍ଡା ପବନ ବି ଭଉତ ଭଲ ଲାଗିବ।
ହଁ ନାଚ କରିବା ମସ୍ତି କରିଆ ବହୁତ ଭଲ ଲାଗିବ। ଉଁମ ଅପରିବାର ବି ଆମ ସହିତ ଯିବେ।
ବହୁ ଖୁସିଅରେ ନା ତ ଏହା ତ ପିକ୍ ନି ଚାପ କମେଇଥାଏ ଆଁ ପରିବାରରେ ତ ବହୁତ କିଛି ଅସୁବିଧା ଥାଏ ସେ ଅସ୍ ସେଦିନ ସମସ୍ତେ ଟିକେ ଖୁସିରେ ମଜାମସ୍ତି କରିବେ ପରିବାର ସହ ଛୋଟରୁୁ ବଡ ପର୍ଯ୍ୟନ୍ତ ସମସ୍ତେ ପୁରା ଉଁ ବିନ୍ଦାସରେ ସେଠି ଯାଇଁକି ହସଖେଳ କରିବେ ଖାଇବେ ପିଇବେ ବୁଲି ବାଲିକି ସବୁ ଆସିବେ।
ହଁ। ପିଲାମାନଙ୍କୁ ବି ଖୁସି ଲାଗିବ।
ହଁ ପରିବାର ସହ ସମୟ କଟିବାକୁ କାହାକୁ ନ ଭଲ ଲାଗେ। ତା ଫୁଣି ପିକନିକରେ। ତା ମଧ୍ୟ ସାଙ୍ଗମାନେ ବି ଯିବେ।
ହଁ। ଆମେ ସମସ୍ତଙ୍କୁ ନିମନ୍ତ୍ରଣ କର ଚୁ ମିଶିକି ଗଲେ ଭଲ ଲାଗିବ ପିକନିକଟା।
ହଁ କେହି ବାଦ୍‌ପଡିବେ ନାଇଁ ସମେସ୍ତେ ଯିବେ।
ହୁଁ ସମେସ୍ତେ ଏଖାଟି ହେଲେ ଭଲ ଲାଗିବ।
ନିଶ୍ଚୟ ପିକ଼୍ନିକରେ ସମେସ୍ତେ ଅ ଏକାଠି ହେଲେ ଖାଇବା ପିଇବା ସମସ୍ତେ ବହୁତ ଭଲ ଲାଗିବ। ଏଖାଟି ଖାଇବାର ମଜା ଅଲଗା।
ହଁ।
ପିକ୍‌ନିକରେ ନୂଆ ସ୍ମୃତି ସୃଷ୍ଟି ହୁ
ହୁଁ।
ହୁଁ।
ପିକ୍‌ନିକରେ ସମେସ୍ତେ ଖାଇବା ଏଖାଟି ବସିକି
ହଁ ବହୁତ ଭଲଲାଗେ ବଡମାନେ ମଧ୍ୟ ଖୁସିହେବେ ପିଲାମାନଙ୍କ ବହୁତ ତ ଆନନ୍ଦ କରିବେ ଖେଳିବେ ବୁଲିବେ ଆଉ ଆମେ ବି ସାଙ୍ଗମାନେ ସବୁ ବୁଲିବା ଭଉତ ମଜାମସ୍ତି କରିବା। ସମସ୍ତଙ୍କୁ ଭଲ ଲାଗେ।
ସେ, ସେ ହୁଁ, ଖରାଛୁଟି ରେ ଏହା ଏକ ଭଲ ଅନୁଭୂତି। ମୁଁ ଏବେଠାରୁ ଉତ୍ସାହିତ ହେଲିଣିି।
ହୁଁ, ମୁଁ ତ ହଁ, ସମସ୍ତଙ୍କୁ ଭଲ ଲାଗିବ। ମୁଁ ହୁଁ, ମୁଁ ଏବେଠାରୁ ଉତ୍ସାହିତ ବହୁତ।
ମୁଁ ବି ବହୁତ ଉତ୍ସାହିତ। ସମୟ ସମୟରେ ପହଞ୍ଚିବା ସମସ୍ତେ। ଟେ ନିରାପଦରେ ଯିବା
ହଁ ନିଶ୍ଚୟ, ସୁରକ୍ଷା ପ୍ରଥମ।
ହଁ, ସେଠାରେ ବହୁତ ଫଟୋ ଉଠେଇଆ।
ହୁଁ, ସେଗୁଡିକ ସ୍ମୃତି ଭାବେ ରଖିବା।
ପିକ ପିକନିକ ଆମକୁ ଖୁସି
ନିଶ୍ଚୟ।
ଏହା ମନୋରଞ୍ଜନ, ମନୋରଞ୍ଜନ ଭଲ ଉ ପାୟ।
ହଁ ଠିକ କହିଲ। ସମସ୍ତେ ହସ ଖୁସିରେ ରହିବା। ପିକନିକ ପାଇଁ ସମସ୍ତେ ଅପେକ୍ଷା କରୁଛନ୍ତି। ମୁଁ ବି ମଧ୍ୟ ଅପେକ୍ଷା କରିଛି କି ସେ କେବେ ରବିବାର ଆସିବ ନିହାତି ବହୁତ ମଜା ମସ୍ତି, ପରିବାର ସହ ସାଙ୍ଗମାନେ ସେ ଛୋଟ ଛୋଟ ପିଲା ବି ଯିବେ ବହୁତ ମଜାମସ୍ତି କରିବା।
ଆଉ କିଛି ଯୋଜନା ଅଛି କି?
ଉଁ, ନା ସବୁ ପ୍ରସ୍ତୁତ।
ତା ହେଲେ ଯୋଜନା ପକ୍କା ଆଉ।
ହଁ ପକ୍କା।
ଏହା ଏକ ସ୍ମରଣୀୟ ଦିନ ଆଉ।
ହଁ ନିଶ୍ଚୟ। ଏହା ସ୍କ ସ୍ମରଣୀୟ ଦିନ ତ ରହିବ କାହିଁ ନା ଫ୍ୟାମିଲି ସହିତ ଯିବା ତା ସହିତ ସାଙ୍ଗ ମାନଙ୍କ ମିଶିବା, ସେ ବହୁତ ସ୍ମରଣୀୟ ରହିବ।
ତ ବହୁତ ଖୁସି ଆଜି ପିକ୍ ନିକ ଯିବି ବୋଲି। ମୁଁ ତ ବହୁତ ଖୁସି ଅଛିି ପିକନିକ ଯିବି ସମସ୍ତଙ୍କ ସହିତ ମିଶି ତିକି ସାଙ୍ଗମାନେ, ପରିବାର ବି ମୋ ସହିତ ଯିବେ। ସାଙ୍ଗମାନେ, ପରିବାର ସହ ସମୟ କାଟିବା।
ହୁଁ।
ଠିକ କହିଲୁ।
ହଁ, ତାହେଲେ ଏ ପିକ୍ନିକ୍ ପାଇଁ ପୁରା ରେଡ଼ି।
ହଁ ହଁ, ପୁରା ରେଡି ଆଉ।
କର ପିକନିକ ଯିବା ଆଉ। ମୁଁ ବି ପ୍ରସ୍ତୁତିରେ ଲାଗିଯାଉଛି। ହୁଁ
ପିକ୍ନିକ ରୁ ଭଲରେ ଯାଇକି ଭଲରେ ପିକନିକ ଏନଜୟ କରିିକି ପଳେଇ ଆସିଲେ ଭଲ କଥା।
ହୁଁ। ଭଲ ଲାଗିବ। ସମସ୍ତେ ପରିବାର ଯିବେ। ଛୋଟ ଛୋଟ ଛୁଆ ଯିବା ତ ଭଲ ଲାଗିବ ବହୁତ ସେଟା ମଜା ମସ୍ତି ହବ। ଆଉ ଦେଖିବା ଭଲ ପ୍ଲେସ୍ ଭଲ ଜାଗା ଦେଖିକି ଯିବା।
ହଁ ସେଠି ପିକନିକ ରୁ ବହୁତ ସାରା ଫଟୋ ଉଠେଇଆ। ବହୁତ ନାଚ ଗୀତ କରିବା।
ହୁଁ ନିଶ୍ଚୟ, କାହିକି ନା
ଏବେ ଛୁଟି ଅଛି। ଭୋଜା ଏଞଜୟ କରିବା ନା ଆଉ। ଛୁଟି ଖୋଲିଲା ଆଉ କଣ କରିପାରିବା କି?
ହଁ ନାଇଁ। ଆଚ୍ଛା ହଉ ଠିକ୍ ଅଛି। ପିକନିକ୍ ପାଇଁ ପ୍ରସ୍ତୁତ ହୁଅ ମୁଁ ବି ପ୍ରସ୍ତୁତ ହେଉଚି।
ହଁ ତମେ ବି ପିକନିକ୍ ପାଇଁ ପ୍ରସ୍ତୁତ ହୁଅ ଆଉ ପିକନି - -